ହଁ ଆଜ୍ଞା ଶୁ -ଲା
ଶୁଭ ସନ୍ଧ୍ୟା ଆଜ୍ଞା ଶୁଭ ସନ୍ଧ୍ୟା କେମିତି ଅଛନ୍ତି ଆପଣ?
ହଁ ମୁଁ ଭଲ ଅଛି ଆଜ୍ଞା।
ଆଜ୍ଞା ଆଜ୍ଞା ମୁଁ ବି ଭଲ ଅଛି ଆପଣଙ୍କୁ ମୋର ଭଲ ଅଛି ଆଜ୍ଞା ଆପଣଙ୍କୁ ମୋ ଶବ୍ଦ ଶୁଣା ଯାଉଛି?
ହଁ ହଁ ହଁ ଶୁଭୁଛି ଆଜ୍ଞା।
ଆଜ୍ଞା ଆଜ୍ଞା ଆଜ୍ଞା ବହୁତ ବଢିଆ ଅଛନ୍ତି ଆଜ୍ଞା ଆପଣଙ୍କ ଘରେ ସମସ୍ତେ କେମିତି ଅ ଛନ୍ତି
ହଁ ଆମ ଘରେ ବି ସ ସମସ୍ତେ ବହୁତ ଭଲ ଅଛ ନ୍ତି। ଆପଣ ରାତ୍ରି ଭୋଜନ କରିସାରିଲେଣି? ହୁଁ।
ଆଜ୍ଞା ମୁଁ ରାତ୍ରି ଭୋଜନ କରିସାରିଲିଣି ଆଜ୍ଞା ।ଆପଣ ଆଜ୍ଞା ମୁଁ ଗ ଜ ମାନେ ଅବିକା ଜଷ୍ଟ ରାତ୍ରି ଭୋଜନ କରିକି ଆସିଲି। ଆପଣ କରିସାରିଲେଣି?
ହଁ ହଁ ମୁଁ ବି କରିସାରିଲେଣି ଆଜ୍ଞା।। ଆପଣ ବିଶେଷ କରି ଭୋଜନରେ କେଉଁ ଜିନିଷକୁ ପ୍ରାଧାନ୍ୟ ଦିଅ। ଘରେ ଆଜ୍ଞା ବାପା ମାଆ
ଆଜ୍ଞା।
ଆଉ ଭଣଜା, ଜେଜେମାଆ ଏଇ ସବୁ ଅଛନ୍ତି ଆଉ।
ଆଜ୍ଞା ତ ଆପଣ ଯେମିତି କହିଲେ କି ମୁଁ ରାତ୍ରି ଭୋଜନରେ କଣ ପ୍ରାଧାନ୍ୟ ଦିଏ ମାନେ ଦିନ ଉପ ଦିନ ବାର ଉପରେ ଡିପେଣ୍ଡ କରୁଛି ଯଦି ଟିକେ ଆଇଁଷ ବାର ଥିବ ତାହେଲେ ଆଇଁଷ ଟିକେ ଖାଇବାକୁ ମନ ଲାଗେ ଆଉ ଯଦି ଏମିତି ମି ସେବାର ଥିବ ତାହେଲେ ସେଇଟା ଥାଏ ଆଉ। ଆଜ୍ଞା ଆପଣଙ୍କର? ଆପଣଙ୍କର କଣ ଇଚ୍ଛା?
ହଁ ମୋର ବି ସେଇା ଆଜ୍ଞା ମୁଁ ଟିକେ ପନିପରିବା ଉପରେ ବେଶୀ ପ୍ରାଧାନ୍ୟ ଦିଏ। ବିଭିନ୍ନ ପ୍ରକାର ପନିପରିବା ହେଲେ ମତେ ଭଲ ଲାଗେ।
ବହୁତ ବଢିଆ ଆଜ୍ଞା ଆଜି ଡେଟରେ ପନିପରିବା ଖାଇବା ଦ୍ଵାରା ଦେହ ମତେ ଏତେ ଭଲ ରହିବ। ଆପଣ ମତେ ହୃଷ୍ଟପୃଷ୍ଟ ରହିବେ ଆଉ।
ଆଜ୍ଞା ଆଜ୍ଞା ତ ବର୍ତ୍ତମାନ ଦେଖନ୍ତୁ ଉତ୍ପାଦନରେ ସମସ୍ତେ ବେଶୀ ରାସାୟନିକ ସାର ବ୍ୟବହାର କରୁଛନ୍ତି।
ଆଜ୍ଞା ଯାହା କହିଲେ।
କୀଟନାଶକ ଔଷଧ ପ୍ରୟୋଗ ଦ୍ଵାରା ବିଭିନ୍ନ ପ୍ରକାର ରୋଗ ମଣିଷକୁ ହେବା ସହିତ ତ ପଶୁ ପକ୍ଷୀ କ ମଧ୍ୟ ହଉଛି।
ଆଜ୍ଞା ଆଜ୍ଞା। ତ ଏବେ ତ ଦେଖୁଛୁ କୁହନ୍ତୁ କୁହନ୍ତୁ ଆଜ୍ଞା କୁହନ୍ତୁ?
ହଁ ଏଣୁ ଯଦି ଆମେ ସବୁଜ ସାର ବ୍ୟବହାର କରିବା ଅର୍ଗାନିକ ଫାର୍ମିଂ କରିବା। ତାହେଲେ ବହୁତ ଭଲ ହବ। ଯୋଉଟା କି କମ ପଇସାରେ ହେଇପାରିବ ଘରେ ମିଳୁଥିବା ପନିପରିବା ଚୋପା ଗାଈ ଗୋବର ଗାଈ ପରିସ୍ରା
ଆଜ୍ଞା।
ପିତା ଲାଗୁଥିବା ପତ୍ର ଏସବୁରେ ତିଆରି ହେଇପାରିବ। କୁହନ୍ତୁ ଆପଣଙ୍କର ମତାମତ। ଅନେକ ଦିଗରେ
ଆପଣ ଯୋଉଟା କହୁଛନ୍ତି ଠିକ କହୁଛନ୍ତି ।ଆଜ କାଲି କଣ ହଉଛି ନା ଆଗରୁ ଆଗ କାଳର ଲୋକମାନେ ସେଇ ଯୋଉ ଟ୍ରାଡିସନାଲ ମେଥଡ ରେ ମାନେ ଚାଷ ବାସ କରୁଥିଲେ ଯାହା ଫଳରେ କି ମାନେ ଭଲ ଜିନିଷ ଟା ମାନେ ଉତ୍ପାଦନ ହେଇକି ଆସୁଥିଲା। ଏବଂ ସେ ସେଇଟା ଖାଇବା ଦ୍ଵାରା ମଧ୍ୟ ଆମର ଶରୀର ମଧ୍ୟ ଠିକ ରହୁଥିଲା। ଏବେ ଦିନକୁ ଦିନ କଣ ହେଉଥିଲା ଲୋକଙ୍କର ଲୋଭ ଆଶା ଏତେ ବଢ଼ିଗଲାଣି ଯେ ଲୋକ ମାନେ ଅଧିକାରୁ ଅଧିକା ଇନକମ୍ କରିବା ମାନେ ସେଇ ପନ୍ଥା ଚକରରେ ଲୋକ ମାନେ ଔଷଧ ବ୍ୟବହାର କରିକି ରାସାୟନିକ ସାର ବ୍ୟବହାର କରୁଛନ୍ତି ଯାହା ଫଳରେ ଅଧିକା ପ୍ରଡ଼କ୍ସନ୍ ହଉଛି ସେଇ ମାନେ ସେଇ ପଇସା ଅଧିକା ପଇସା ଉପାର୍ଜନ କରିବା ଚକରରେ ଲୋକମାନେ ଦିନକୁ ଦିନ ଏଇସବୁ ଜିନିଷ ଗୁଡ଼ାକ ବ୍ୟବହାର କରୁଛନ୍ତି। ଯେଉଁଟାକି ଠିକ ନୁହେଁ ଧୀରେ ଧୀରେ ମାଟିର ଉର୍ବରତା ମଧ୍ୟ ହ୍ରାସ ପାଇବାକୁ ଲାଗୁଛି ଏବଂ ଆମେ ଏଇ ଜିନିଷ ଗୁଡ଼ାକ ଖାଇବା ଦ୍ଵାରା ଆମର ମଧ୍ୟ ଦେହ ଅସୁସ୍ଥତା ହେବାକୁ ଲାଗିଛି ।ଏବଂ ୟ ସହିତ ଗ୍ଲୋବଵାଲ ୱାର୍ମିଂ ଯୋଉଟା କିଠିକ୍ ନୁହଁ ଆଗକୁ ଯାଇକି ଆମକୁ ବହୁତ ସାରା ଅସୁବିଧା ସମ୍ମୁଖୀନ ହେବାକୁ ପଡିବ।
ଆପଣ ବଢିଆ କଥା ଟିକେ କହିଲେ।ଉତ୍ପାଦନ ସିନା ବଢୁଛି ପରିମାଣ ସିନା ବଢୁଛି କିନ୍ତୁ ଗୁଣବତା ଆଉ ରହୁନାହିଁ।
ଆଜ୍ଞା ସେଇ ଗୁଣବତ୍ତା ଆଉ ରହୁନି।
ପିଲାଙ୍କର ଆଖି ଦୋଷ କାନ ଦୋଷ ବିଭିନ୍ନ ପ୍ରକାରର ରୋଗ।
ବୋହୁତ ବୋହୁତ ହେଲା
କ୍ୟାନସର, କର୍କଟ ରୋଗ ବିଶେଷ କରି ବୁଝିଲେନା ଏସବୁର ପ୍ରାଦୁର୍ଭାବ ବ କିନ୍ତୁ ମଣିଷ ସବୁଠାରୁ ଚତୁର ପ୍ରାଣୀ ହେଇଥିଲେ ମଧ୍ୟ ଏ କଥାରେ ସେ ବୁଝିପାରୁନାହିଁ।
ବିଫଳ ହେଇଯାଉଛି ପୁରା ଆଜ୍ଞା।
କହିଲେ ଗ୍ଲୋବାଲ ୱାର୍ମିଂ କଥା ଠିକ କଥା ଏବେ ଯୋଉ ଏଲିନର ଯେତିକି ଉତା ତାପ ହବା କଥା ନାଇଁ ତାଠୁ ଦି ଗୁଣ ହୋଉଛି। ଛି ବର୍ଷା କମି ଯାଉଛି।
ଆଜ୍ଞା।
ଆଉ ଆପଣ ଯୋଉ କହିଲେ ମାଟିର ଉର୍ବରତା ନଷ୍ଟ ହୋଉଛି ବୋଲି। ଆମକୁ ଯଦି ମାଟିର ଉର୍ବର ତ ବଢେଇବା ପାଇଁ ହେଲେ ମାଟିକୁ ଜୀବନୀ ଶକ୍ତି ଦେବା ଦରକାର। ବିଶେଷ କରି ହିମସ ସବୁଜ ସାର ଦେବା ଦରକାର ନା କଣ କହୁଚନ୍ତି।
ଆଜ୍ଞା ନିଶ୍ଚୟ ମୁଁ ଆପଣଙ୍କର ଏକମତ ଆଜ୍ଞା।
କିନ୍ତୁ ଏଇ ଉତ୍ପାଦନ ଉତ୍ପାଦନ ବଢେଇବା ପାଇଁ ଲୋକ ଏସ ବୁ ବ୍ୟବହାର କରୁଚନ୍ତି କୀଟନାଶକ ଔଷଧ ଆଉ।
ହଁ ତାପରେ ଆମର ଯୋଉ ଗୋଟେ ଆହୁରି କୀଟନାଶକ ଔଷଧ ସହିତ ଆଜ୍ଞା ଏମିତି ଔଷଧ ବାହାରିଛି। ଯାହାକୁ ପ୍ରୟୋଗ କରଦେଲେ ରାତା ରାତି ଫଳଟି ବଢି ଯାଉଛି। ବା ପନିପରିବା ସବୁ ବଢିଯାଉ
ଆଜ୍ଞା ଆଜ୍ଞା ଆଜ୍ଞା।
କରୁଛି ସିଏ ସିନା ଭାବୁଛି। ଯେ ମୁଁ ଖାଲି ପିକ ପାଇଁ ଏସବୁ କରିଛି ମୁଁ ଖାଉ ନାହିଁ ବୋଲି। ଆଚ୍ଛା ସିଏ ବି ତ ଅନ୍ୟ ସ୍ଥାନରୁ କିଣିକି ଖାଉଛି।
ଆଜ୍ଞା।
ଆଉ ସେଥିରେ ଯେ ବିଷ ନାହିଁ ଏକଥା କହିବ କିଏ?
ସେଇୟା ଆଜ୍ଞା।
ସମସ୍ତଙ୍କୁ ସଚେତନ ହେବା ପାଇଁ ପଡିବ। ଆମର ଆଗାମୀ ପିଢିକ୍ ରୁ ସୁସ୍ଥ ସବଳ ରଖିବା ପାଇଁ ହେଲେ ଏବେଠାରୁ ତାଙ୍କୁ ଏହି ଶିକ୍ଷା ଦବା ଦରକାର।
ସେ ଆଜ୍ଞା ଆଜିକାଲି ମାନେ ଆଗାମୀ ପିଢି ମାନେ ଦିନେ ଧୀରେ ଧୀରେ ଏ ହେଲାଣି ଯେ ଆଗାମୀ ପିଢିର କଣ ଭବିଷ୍ୟ ହବ ସେୟା ଭାବିବାକୁ ପଡୁଛି। ଏବେ ତ ଦିନକୁ ଦିନ ମାନେ ଲୋକ ଧୀରେ ଧୀରେ ଟେକ୍ନିକାଲ ଆଡକୁ ଗଲ କରୁଛନ୍ତି। ଆଉ ସେ ଟ୍ରାଡିସନାଲ ମେଥଡ୍ ରେ କିଛି କରିବା ଏବେକାର ଯୋଉ ଜେନେରେସନ ର ପିଲା ଛୁଆମାନେ ଅଛନ୍ତି ସେମାନେ ଆଉ ଟ୍ରାଡିସନାଲ୍ ମେଥଡ ଜିନିଷରେ କିଛି କାମ କରିବା ହେଲା ପାଠ ପଢିବା ହେଲା ଏସବୁ ଆଉ ସେମାନେ ପନ୍ଥାକୁ ଅବଲମ୍ବନ କରୁନାହାଁନ୍ତି। ସେମାନେ ସେଇ ଟେକ୍ନିକାଲ୍ ମେଥଡକୁ ବହୁତ ପ୍ରୋତ୍ସାହନ ଦଉଛନ୍ତି।
ନିଶ୍ଚିତ ଭାବରେ ଆପଣ ଯାହା କହିଲେ ସମ୍ପୂର୍ଣ୍ଣ ସତ୍ୟ କଥା। ମାନେ ଆଜିକାର ଯୁବପିଢି ଚାହୁଁଛନ୍ତି କମ୍ ସମୟରେ ଟେକ୍ନୋଲୋଜି
ଆଜ୍ଞା।
କମ୍ ସମୟରେ ଯେଉଁ ଗୁଡାଏ କାମ ହେଇଯିବ। ଗୁଡାଏ ଉତ୍ପାଦନ ହେଇଯିବ। କିନ୍ତୁ ତା ପଛରେ ଯେ ରହିଛି ଗୋଟେ ଖରାପ ସମୟ। ମନ୍ଦ ସମ ଣ ବାଡିରେ କଣ ସବୁ ଚାଷ କରିଚନ୍ତି।
ଆଜ୍ଞା ଆମର ଆକ୍ଚୁଆଲି ଆଗରୁ ବାଡିରେ ଆମର ବହୁତ ଭଲ ଚାଷ ହୋଉଥିଲା। କିନ୍ତୁ ଏବେ ଜାଗା ଫାଗା ସବୁ ଭାଗବଣ୍ଟା ହେଲା ପରେ ଏବେ ଆଉ ହୋଉନି। କିନ୍ତୁ ଆଗର କଥା ଆପଣଙ୍କୁ କହୁଚି। ଆଗରୁ ଆମେ ସକାଳୁ ଉଠିଲେ ଆମର ଗୋଟେ ମାନେ ନିୟମିତ କର୍ତ୍ତବ୍ୟ ଥିଲା କି ଆମ ବାଡିକୁ ଯିବୁ। ଅନାବନା ଘାସ ହେଲା ତ ଏଇ ସବୁକୁ ବାହାର କରିବୁ। ତାପରେ ପାଣି ଯିବା ପାଇଁ ବାଟ କରିବୁ। ତାପରେ ଆମର ଗୋଟେ ଭଲ ଜିନିଷ ଆଜ୍ଞା ଥିଲା ବାଡିରେ ଆମେ ଯାହା ରୋଷେଇ ଘରରେ ଯାହା ପାଣି ଆମେ ବ୍ୟବହାର କରୁଚୁ। ସେଇ ପାଣିକୁ ଆମେ ବାହାରେ ନ ଫିଙ୍ଗି ସେଇ ପାଣିକୁ ନାଳ ଗୋଟେ କରିକି ଆଜ୍ଞା ରୋଷେଇ ଘର ନାଳ କରିକି ଆମେ ସେଇଟା ଯୋଉଟା କହୁଚୁ କିଚେନ୍ ଗାର୍ଡେନ୍ କହୁଚୁ ଆଜ୍ଞା। ତ ଆମେ ସେଇଟା କରିଥିଲୁ ଯୋଉ ଯାହା ଫଳରେ କି ସେଇ ପାଣି ପୁଣି ଥରେ ସେଇ ଜାଗାକୁ ଯାଇକ୍ ବ୍ୟବହାର ହୋଉଥିଲା। ତ ୟା ପ୍ ଫଳରେ କଣ ହେଉଥିଲା ନା ଯୋଉ କେ କିଛି କିଛି ପନିପରିବା ଆମ ଘରେ ଚାରି ପାଞ୍ଚ ଜଣ ଅଛନ୍ତି ଲୋକ ଖାଇବା ପାଇଁ। ଟମାଟୋ ହେଲା ଲଙ୍କା ହେଲା ତାପରେ କ କାକୁଡି ହେଲା କି ଲେମ୍ବୁ ହେଲା ଏସବୁ ଛୋଟ୍ ଛୋଟ୍ ଜିନିଷ ଧନିଆ ପତ୍ ତ୍ର ହେଲା ପୁଦିନା ପତ୍ର ଏଇ ସବୁ ଜିନିଷ ଆମକୁ ବାହାରୁ ଆଉ କିଣିବାକୁ ପଡୁନଥିଲା। ଯୋଉଟା କି ଘରେ ଗୋଟେ ଅର୍ଗାନିକ୍ ହିସାବରେ ଆସୁଥିଲା ଏବଂ ତାର ସ୍ଵାଦ ମଧ୍ୟ ବହୁତ ଭଲ ଥିଲା ଆଜ୍ଞା। ଆପଣ କେମିତି ଆପଣଙ୍କ ବାଡିରେ କରନ୍ତି ଆଜ୍ଞା ଆପଣ।
ହଁ ଆମ ବାଡିରେ ଆଜ୍ଞା ବର୍ଷ ସାରା କିଛି ନା କିଛି ଲାଗିଥିବ ବର୍ଷ ସାରା।
ଆଜ୍ଞା।
ଶାଗ ନିହାତି ଥିବ ଆଜ୍ଞା। ବୁଝିଲେ ନା ନାଇଁ, ଆଉ ବର୍ଷକୁ ଥରେ ଯୋଉଟା ଶିମ୍ବ ବୋଲି କୁହାଯାଉଚି ।ଶିମ୍ବ ଗଛଟିଏ ଥିବ ଆଉ ବାଡ଼ିରେ ସଜନା ଗ ଛ ଏଇନା ଅଛି।ଯୋଉଟା କିି ବର୍ଷ ସାରା ସେ ଆମକୁ ଶାଗ ଆଉ ତାର ଫଳ ଫୁଲ ଦୋଉଚି ବୁଝିଲେ ନା ନାଇଁ, କଲରା ଲତାଟିଏ ହୋଉ ବାଇଗଣ ଗଛ ତିନି ଚାରିଟା ହୋଉ ଲଙ୍କା ଗଛ କେତଟି ହୋଉ ନିଶ୍ଚିତ ଆମ ବାଡ଼ିରେ ବର୍ଷ ସାରା ଖରା ବର୍ଷା ଶୀତ ନିଶ୍ଚୟ ଥିବ ଆଜ୍ଞା। ଗୋଟିଏ ହେଲେ ବି ସିଏ ଆଉ ଆମକୁ ଗୋଟିଏ ମାନେ କଣ କହିବି ଗୋଟିଏ ତରକାରୀ ହୋଉ ଗୋଟିଏ ଭଜା ହୋଉ ସେ ନିଶ୍ଚୟ ସେ ଯୋଗୋଉଚି।
ଆଜ୍ଞା ଯା ହୋଉ ବହୁତ ବଢ଼ିଆ ଆଜ୍ଞା। ଶୁଣିକି ବୋହୁତ ଖୁସି ଲାଗିଲା ଆପଣଙ୍କର
କିନ୍ତୁ ସହରରେ ମଧ୍ୟ ଛାତ ଉପରେ ନିଶ୍ଚୟ ଆପଣ ବି ଚେଷ୍ଟା କରନ୍ତୁ କିନ୍ତୁ ମୋର ଗୋଟି ଅନୁରୋଧ ଯେ କୁଣ୍ଡରେ ହେଉ ମାନେ ଅଖାରେ ହେଉ ପଲିଥିନ ରେ ହେଉ ମା ମାଟି ଦେଇକି ଆପଣ ବି କିଛି କିଛି ଚାଷ କରନ୍ତୁ। ଆପଣ ବହୁତ ଖୁସି ଲାଗିବ ନିଜ ବାଡିରେ କିଛି ଉତ୍ପାଦନ ହେଲେ ବହୁତ ଖୁସି ଖୁସି ଲାଗେନି ଆଜ୍ଞା।
ଆଜ୍ଞା ଆ ମୁଁ ଗୋଟେ ଛୋଟ ଜିନିଷ ଟା ଆଜ୍ଞା ଆପଣଙ୍କୁ କହିବା ପାଇଁ ଚାହୁଁଛି ଆମ ଘରେ ଗୋଟେ ଛୋଟ କୁଲର ଗୋଟେ ଥିଲା ଆଜ୍ଞା ଅ ସେ କୁଲର ଟା ଖରାପ ହେଇଗଲାଣି ଦି ତିନି ବର୍ଷ ପଡିଛି ଘରେ କିଛି ୟୁଟିଲାଇଜ ହଉନି ଘରେ କହିଲେ କି ୟାକୁ ଆମେ ବିକିଦବା ମୁଁ କହିଲି ବିକିିବା କଣ ପାଇଁ? ଏଇ କୁଲରକୁୁ ଆମେ ପୁଣି ଥରେ ବ୍ୟବହାର କରିବା। କଣ ନା ଏଇ କୁଲର ଯୋଉ ପାର୍ଟସ୍ ଗୁଡାକ ଅଛି ତାକୁ ଆମେ ଛାତ ଛାତ ଉପରେ ଯଦି ପୁରା ଖୋ ମାନେ ଡିସମେଣ୍ଟେଲ୍ କରିଦବା ତାକୁ ଖୋଲିଦବା ତା ପାର୍ଟସ୍ ଗୁଡ଼ା କ ତ ୟାକୁ ଆମେ ଏଗ୍ରିକଲଚର ପ୍ରଡ଼କ୍ଟ ହିସାବରେ ୟୁଜ୍ କରିବାରେ ୟା ଉପରେ ଆମେ କିଛି ଛୋଟ ଛୋଟ ଗଛ ଲଗେଇ ପାରିବା ଯାହା ଦ୍ଵାରା କି ଆମକୁ ଆଉ ବାହାରୁ କୁଣ୍ଡ କିଣିବାକୁ ପଡ଼ିବନି ସେଇ ମାନେ କୁଣ୍ଡ କିଣିବା ପାଇଁ ଯୋଉ ଖର୍ଚ୍ଚ ଟା ହେଇଥାନ୍ତା ଖର୍ଚ୍ଚ ଟା ବଞ୍ଚିବ ଆମେ କିଛି ସଞ୍ଚୟ ବି କରିପାରିବା ସେଇଟା ହେଲା ତାପରେ ଏବେ ମୁଁ ଚେଷ୍ଟା ଚଲେଇଛି କିଛୋଟ ମାନେ ଛତୁ କରିବା ପାଇଁ ଛୋଟ ଜାଗାରେ ଗୋଟେ ଛତୁ କେମତି ଆମେ ବାହାରୁ କୁ ଯୋଉ ବଟମ ଛତୁ ଖାଉଛେ ସେଇଟା ନ କିଣି ଘରେ କେମିତି ପାଳ ଛତୁ କରିବା ସେଇ ଏଇଟା ବି ମୁଁ ମାନେ ପ୍ରୟାସ ଚଳେଇଛି ।
ବହୁତ ସୁନ୍ଦର ବହୁତ ସୁନ୍ଦର ଏସବୁ ସ୍ୱପ୍ନ ସାକାର ହବ ଆଜ୍ଞା ସାଧୁ ଉଦ୍ୟମ କେବେ ବ୍ୟର୍ଥ ଯାଏନି ଆପଣ ରିସାଇକ୍ଲିଂ ଭଳିଆ ମାନେ ଖରାପ ଜିନିଷକୁୁ ପୁଣି ବ୍ୟବହାର କଲେ ଏଇଟା ସବୁଠୁ ଭଲ ଜିନିଷ ଆ
ବହୁତ ବହୁତ ଧନ୍ୟବାଦ ଅଜ୍ଞା।
ଖରାପ ଜିନିଷକୁ ଯଦି ଆମେ ବ୍ୟବହାର କରୁଚେ। ତାହଲେ ସେ ବହୁତୁ ଉପକାର ସ୍ ହଁ ଆଉ ବି ଟିକେ ଦେଖନ୍ତୁ ଆଉ ସବୁ ଫଳ ଗଛ କଣ ଲଗେଇଛନ୍ତି ଫଳ ଗଛ କଣ ଲଗେଇଛନ୍ତି।
ଆଜ୍ଞା ଆମର ଏପଟେ ତ ଫଳ ଗଛ କିଛି ନାହିଁ ଯଦି କହିବେ ଯଦି ଫଳ ଖାଲି ଆମ୍ବ ଏଇଇ ଏଇଟା ଗୋଟେ ହିଁ ଯାହା ମାନେ ଲଗେଇଛୁ ଆଜ୍ଞା। ଫଳ ଗଛ ଆମ୍ବ ଛାଡିଦେଲେ ଆଉ କିଛି ଲଗେଇନୁ ଆଉ ଆଗରୁ ଗୋଟେ ଥିଲା ନାସପତି ଆଜ୍ଞା ଏ ବର୍ଷ ଆସିଛି କିନ୍ତୁ ଟିକେ ଝଡ ତୋଫାନ ବହୁତ ହେଲା ତ ଆମ୍ବ ସବୁ ମାନେ ଝଡି ଯାଇଛି ତାପରେ ଝଡିଦବା କଣ କଣ ସାଇଡରେ ଘର ମାନ ଅଛନ୍ତି ସେମାନେ ଅଧା ନେଇଯାଇଛନ୍ତି ଆଜ୍ଞା। ଆପଣଙ୍କର
ଠିକ ଅଛି ସାର୍ ଆପଣ ବହୁ ମୂଲ୍ୟବାନ ସମୟ ଦେଲେ ହଁ ସାର୍ ଆମ ବାଡିରେ ଆମ୍ବ ଅଛି ଆଉ ମୁଁ କହିଦିଏ ପଚାରିଲେ ଯେହେତୁ ଆମ୍ବ ଅଛି କଦଳୀ ଅଛି ବୁଝିଲେ ନା ଜାମୁ ଲାଗିଛି ପିଜୁଳି ପିଜୁଳି ଲାଗିଛି ଆଜ୍ଞା। ଲେମ୍ବୁ ଲାଗିଛି କମ୍ଭ ଆଉ ଲାଗିଛି
ଆଜ୍ଞା
ସବୁ ବିଭିନ୍ନ ଫଳ ଗଛ ଅଛି ଆଉ। ହଁ ଟିକେ ବ୍ୟସ୍ତ ଅଛି ଆଜ୍ଞା ଗୋଟେ ଆଉ ଗୋଟେ ଫୋନ କଲ ଆସୁଛି ତ ଧନ୍ୟବାଦ ହଁ ଟିକେ ରଖୁଛି ହଁ।